ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ ସାର୍ ନମସ୍କାର।
ନମସ୍କାର ନମସ୍କାର ମ୍ୟାଡ଼ାମ ଭଲ ଅଛନ୍ତି। ହୁଁ ହ୍ୟାଲୋ ମାନେ ଶୁଭୁଛି।
ହଁ ହଁ ଶୁଭୁଛି ଶୁଭୁଛି
ହୁଁ ହୁଁ ଭଲ ଅଛି ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି।
ଆଉ କଣ କରୁଚି?
ଏଇ ବସିଛୁ ଟିକେ ଆଉ ସମସ୍ତେ ମିଶିକି ଆଉ
ଉ ହୁ ଘରେ ସୁଅ
ହଁ ହଁ ଘରେ ସବୁ ଏ ହଁ ହଁ ଏବେ ସବୁ ଆମର ସେଇ ରଜ ଛୁଟି ଥିଲା ନା ରଜ ଥିଲା ତ ସବୁ ଆସିକି ମିଶିକି ଏ ପାଳିଲୁ ଆଉ ସେଥିପାଇଁ ସବୁ ଘରକୁ ଆସିଛନ୍ତି ମୋ ମାଉସୀ ଘର ଆଉ ବଡମା ଘର ସବୁ ଆସି ଅଛନ୍ତି ମିଶିକି ସବୁ ବସିଛୁ ଆଉ ମିଶିକି ସବୁ ପାଳିଥିଲୁ ତ ଏଠି ଆମ ଘରେ
ଆଚ୍ଛା ଆଚ୍ଛା ଆଚ୍ଛା ବଢିଆ କଥା ଆଉ କଣ ତାହେଲେ ଏଥର ରଜ ଟା ଆପଣଙ୍କର ବହୁତ ପଲରେ ଯାଇଥିବ ଆଉ
ହଁ ହଁ ବହୁତ ଭଲରେ ହେଲା ରଜ ଟା
ଆଉ କଣ କଣ ସବୁ କଲେ କେମିତି କଣ ମତେ ଟିକେ ରଜ ବିଷୟରେ ଟିକେ କହିବେ କଣ? କେମିତି ମୋତ ଏତେ ଟିକେ ଜାଣିନି କେମତି କଣ ସବୁ ମୁଁ ବାସ ଖାଲି ମତେ କୁହନ୍ତ ହଁ କୁହନ୍ତୁ କୁହନ୍ତୁ
ରଜ ସେ ପଟେ ପାଳନ୍ତିନିକି
ନାଇଁ ନାଇଁ ପାଳନ୍ତି ମୁଁ ଖାଲି ଘରେ ମତେ କୁହନ୍ତି ଏଇଟା ପୁଅ ଟିକେ କାଟିଦେଲୁ ଏଇଟା ପୁଅ ଟିକେ ଧରିଦେଲୁ ଏଇଟା ଟିକେ କରିଦେଲେ ମତେ ଏଇ ଜିନିଷ ଟା କୁହନ୍ତି ଆଉ କଣ ମତେ ତ ଟିକେ
ହୁଁ ହୁଁ ନାଇଁ ନାଇଁ ରଜ ଟା ତ ଆମର ଓଡିଶାର ଗୋଟେ ପ୍ରସିଦ୍ଧ ପର୍ବ ଆଉ ଲୋକ ପ୍ରିୟ ପର୍ବ ରଜ ଟା ଆଉ ହୁଁ
ଏମିତି ସବୁ କଣ ମାନେ ସେଦିନ କଣ ସବୁ କରନ୍ତିନି ଝିଅ ମାନେ ଝିଅ ଛୁଆ ଗୁଡା କିଛି କାମ ଧାମ
ହେଁ ହେଁ ହଁ ହଁ ସେଇ ତିନି ଦିନ ହଁ ପୁରା ଭଲରେ ସଜବାଜ ହୁଅନ୍ତି ନୂଆ ଡ୍ରେସ ପିନ୍ଧନ୍ତି। ଆଉ ଭଲ ଭଲରେ ସବୁ ଆମେ କରିଥାଉ ରଜ ଟା ଆମର ଓଡିଶାର ଗୋଟେ ପର୍ବ ନା ଗଣପର୍ବ ମଧ୍ୟ କୁହାଯାଇଥାଏ ଆଉ ସବୁ ବର୍ଷ କଣ ଜୁନ୍ ମାସ ସେଟା ସେ ଅ -ମାନେ ଆମେ ମାନେ ସବୁ ଏହାକୁ ପାଳି ପାଳନ କରିଥାଉ ଆଉ
ହଁ ହଁ ହଁ
ନାଇ ଏଟା ବିଶେଷ କରି ଆମର ଯୋଉ ନାରୀ ମାନଙ୍କ ପ୍ରତି ଆଉ ଯୋଉ ପ୍ରକୃତି ଆମର ଯୋଉ ପ୍ରକୃତି ନନ୍ତ କୃଷି ଏଇ ଯୋଉ ସଂସ୍କୃତି ସହିତ ଏଇଟା ଜଡିତ ଭଲ ଭାବରେ
ଆଚ୍ଛା ଆଚ୍ଛା ହୁଁ ହୁଁ ହୁଁ ହୁଁ
ଆଉ ଏ ରଜ ଶବ୍ଦ ଟା ଯୋଉଟା ନୁହଁ କି ଆ ଆମର ଗୋଟେ ଅଛି ରଜସ୍ ଶୋଳା ବୋଲି ସେଇ ସେଇ ଶବ୍ଦରୁ ରଜ ଶବ୍ଦ ଟା ଆସିଛି ଆଉ
ଆଚ୍ଛା ଆଚ୍ଛା ଯାହା ହୋଉ ନୂଆ କଥାଟେ ଜାଣିଲି ମୁଁ ହୁଁ ହୁଁ ରଜ ଶୋଳା ମାନେ?
ଏ ଯୋଉ କଣ ଯେ ଆମ ମାନେ ଯୋଉ ବିଶ୍ୱାସ କରିଥାଉ ଯେ ଯେ ରଜ ସମୟରେ କଣ ହେଇଥାଏ ଯେ ଆମର ଯୋଉ ଧରିତ୍ରୀ ମାତା ମାନେ ଯୋଉ ପୃଥିବୀର ଯୋ ମା ଯାହା ହବ କଣଏ ସେ ରଜ ସୋଳା ହୁଅନ୍ତି ସେଥିପାଇଁ ତିନି ଦିନ ମାଟି କୁ ଚାଷ କରାଯାଇଥାଏ ଆଉ ଚାଷ ଚାଷ କରାଯାଏନି ଏଇ ତିନି ଦିନ ମାଟି କୁ ଚାଷ କରାଯିବନି ଆଉ ମାନେ ଧରିତ୍ରୀ ମା ତା ଯୋଉ ଆମର ଯୋଉ ପୃଥିବୀର ଯୋଉ ମା ତାଙ୍କେ ପୁରା। ବିଶ୍ରାମ ନିଅନ୍ତି ତିନିଦିନ ଆଉ। ଆଉ ପୁରା ତିନି ଦିନ ଧରିକି। କି ରଜ ପର୍ବ ଟା ପାଳନ କରିଥାଉ ଗୋ ଉଁ ଯୋଉ ଫାଷ୍ଟ। ମାନେ ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ ଆଉ ଦ୍ଵିତୀୟ ଦିନ। ଆମର ଯୋଉ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ବୋଲି କୁହାଯାଇଥାଏ। ଆଉ ତୃତୀୟ ଦିନକୁ ଭୂମି ଦହନ ବା ଶେଷ ରଜ ମଧ୍ୟ କୁହା ଯାଇଥାଏ ଆଉ।
ଆରେ ବା ହୁଁ ହୁଁ ଆପଣ ବହୁତ ବଢିଆ ଜାଣିଛନ୍ତି।
ହଁ ଆଉ କେତେକ ସ୍ଥାନରେ ଆକୁ ଚତୁର୍ଥ ଦିନକୁ। ବସୁମତୀ ସ୍ନାନ ଭାବରେ ପାଳନ କରାଯାଇଥାଏ ଆମର ଓଡିଶାରେ।
ହ
ଆଉ ସେଦିନ କଣ ହେଇଥାଏ ନା ଧରିତ୍ରୀ ମାତା। ଙ୍କର ପ୍ରତୀକ ଭାବରେ ସେ ଯୋଉ ଶିଳପୁଆ ଯୋଉ ନାଇଁ କି ଶିଳପୁଆ।
ହାଁ ହଁ ହଁ ହଁ ହଁ ହୁଁ ହୁଁ ଗରୋଡା ଗରୋଡା ନା କଣ ଏମିତି ବି କୁହନ୍ତି ହଁ ହୁଁ।
ଶିଳ ପୁଆ କୁ କଣ କରାଯାଇଥାଏ ହଳଦୀ। ଚନ୍ଦନ ଆଉ ପାଣିରେ ଏଁ ସଫା କରା ଯାଇ ଥାଏ ସ୍ନାନ କରାଯାଏ।
ଆଚ୍ଛା ଆଚ୍ଛା ହୁଁ ହଁ।
ଆଉ ରଜରେ ତ ଜାଣିଥିବେ ଆପଣ ଦୋଳି ଖେଳନ୍ତି ଆଉ ହୁଁ ହେଁ ହେଁ।
ହଁ ହଁ ସେଇ ଜିନିଷ ତ ହୁଁ ହୁଁ ଖାଇବା ପିଇବା କରିବେ ଆଉ। ହଁ ବାସ ସେ ସେଇ ପ୍ରକାର ସବୁ ଜିନିଷ ପିଠା ପଣା ହୁଏ ଆ
ଆଉ ଯୋଉ ଗାଁ ର ଗାଁ ଗାଁ ଗୁଡାକରେ ଗ ଗଛରେ ଦୋଳି ବନ୍ଧା ଯାଇଥାଏ। ଆଉ ଛୋଟଠୁ ପୁରା ଛୋଟ ପିଲାଙ୍କଠୁ ବଡ ମାନେ ସମସ୍ତେ। ଆମେମାନେ ମିଶିକି କଁ କରିଥାଉ। ଦୋଳି ଖେଳିକି ପୁରା ଆନନ୍ଦ ଉପଭୋଗ କରିଥାଉ ଆଉ।
ହେଁ ହଁ ହଁ ହଁ ମାନେ ପୁଅ ପିଲା ବି ଯାଇକି ଦୋଳି ଖେଳିକି ପଳେଇ ଆସନ୍ତି ମୁଁ ଦେଖିଛି ମୁଁ ବି ତ ନିଜେ ଖେଳିଚି ଆଉ।
ହଁ ପୁଅ ମାନେ ମଧ୍ୟ ଆସିଥାନ୍ତି ଖେଳିଥାନ୍ତି ଆମ ମାନଙ୍କ ସହିତ ମିଶି। କି ଆଉ ଝିଅ ମାନେ ଆମମାନେ ତ ସବୁ ଜାଣିଥିବେ ଝିଅ ମାନେ ଟିକେ ସଜବାଜ ହେବା ପାଇଁ ବହୁତ ଏ ଇଚ୍ଛା ନୁହଁ କି ବହୁତ ପସନ୍ଦ କରନ୍ତି ତ ଝିଅ ମାନେ କଣ କରୁଥାନ୍ତି। ଆମେ ସବୁ ନୂଆ ପୋଷାକ ପିନ୍ଧିଥାଉ ଆଉ ହାତରେ। ଅଳତା ଲ ମେହେନ୍ଦୀ ଲଗେଇଥାଉ ପାଦରେ ଅଳତା ଲଗେଇଥାଉ ହୁଁ ହୁଁ। ଆଉ ସବୁ ସଜ ହେଇକି କି ଯିଏ ଯାହାର ଇଛାରେ ଆମର ଯୋଉ ଉଁ ଅ ଗ ମାନେ ମୁଣ୍ଡରେ ତେଲ ମୁଣ୍ଡରେ ଯୋଉ ଆମର। ଅ ବିଭିନ୍ନ ପ୍ରକାର ଷ୍ଟାଇଲ ରେ ମୁଣ୍ଡ କୁଣ୍ଡେଇ ଥାଉ। ସବୁ ସଜବାଜ ହେଇକି ପୁରା ହଁ ଆନନ୍ଦ। ଉପଭୋଗ କରିଥାଉ ଦୋଳି ଖେଳିକି ଆଉ ଆଉ ରଜ ଗୀତ ଗାଇ ଥାଉ ସେ ଯୋ ବନସ୍ତେ ଡାକିଲା ଗଜ।
ଗଜ ହଁ ହଁ ହଁ ଅଥେନଟିକ୍ ମାନେ କଣ କୁହନ୍ତି ସେଇଟା। ସିଏତ ରହି ଆସିଛି ସେଇ ଗୀତ ଆଉ କଣ ସେଇ ତିନି ଦିନ ପୁରା ସେଇ ଗୀତ ହିଁ ଟିଭିରେ ଦେଖନ୍ତୁ ନ୍ୟୁଜ ରେ ଦେଖନ୍ତୁ। ଖନ୍ତୁ ସିଏ ଚାଲିଥିବ ସବୁବେଳେ ହେ ନା କଣ।
ତାପରେ ଏଇ ଯୋଉ ରଜରେ ଆମର କଣ ହେଇଥାଏ ଆମ ଘର ଗୁଡାକରେ ସବୁ ପିଠା ତିଆରି କରିଥ ଥାଉ ଆମ ଘରେ ହେଇଥାଉ ପଡିଶା ଘରେ ହେଇ ଥାଏ ସବୁ ବିଭିନ୍ନ ପ୍ରକାର ପିଠା ଆମେ ତିଆରି କରିଥାଉ ଯେମିତି କିି ପୋଡ ପିଠା ମ ମଣ୍ଡା ପିଠା। ଆଉ ଆରିସା ପିଠା ଚକୁଳି ପିଠା ଏଗୁଡା ସବୁ ଆମେ କରି ଥାଉ ଆଉ ଡାକିବୁ ପଡୋଶୀ ମାନଙ୍କୁ ଆସ ଆଜି ଆମ ଘରେ ଖାଇବ ସିଏ ଡାକିବେ ନାଇଁ ଆମ ଘରେ। ଖାଇବ କହିକି ଆଉ ଯଦି କିଏ ନଆସ ସିଲେ ତ ଆମେ ବାଣ୍ଟି ଦେଉ ସବୁ ମାନେ ତାଙ୍କ ଘରୁ ସେ ତାଙ୍କ ଘରୁ ମୁଁ ପଡିଶା ଘରୁ ଏମିତି ସବୁ ଦେଇଥାଉ ପିଠା ଗୁଡାକ। ଆଉ ମିଠା ମଧ୍ୟ ଖାଇଥାଉ ଆଉ ରଜ ପର୍ବରେ ମାନେ ବହୁତ ମାନେ ପ୍ରକୃତି ପ୍ରତି ଆମର ଯୋଉ ସମ୍ମାନ ଅଛି, ସେଇଟାକୁ ଦର୍ଶାଇଥାଏ ଆଉ।
ହୁଁ ହୁଁ।
ହୁଁ, ନାରୀମାନଙ୍କ ପ୍ରତି ଯୋଉଟା ଆମର ସମ୍ମାନ, ଧରିତ୍ରୀ ମା ତାଙ୍କ ପ୍ରତି ଯୋଉଟା ଆମର କୃତଜ୍ଞତା, ଆଉ ଆମର ଯୋଉ ସଂସ୍କୃତି ଅଛି ଏହାକୁ ସେ ଅ ଭଲ ଭାବରେ ପ୍ରକାଶ କରିଥାଏ ଆଉ।
ହଁ ହଁ ହଁ, ନାଇଁ ବଢିଆ କଥାଟେ। ମୁଁ ତ ଦେଖ ଖିଚି ମାନେ ଟିଭିରେ ବହୁ ପ୍ରୋଗ୍ରାମ ଗୁଡାକ ବି ଦିଏ, ଏଇ ରଜ ବିଷୟରେ ପଚାରିଲେ କେହି ବି ଠିକ୍ ସେ କହିପାରନ୍ତିନି। ମୁଁ ହାଏ ମାନେ ପ୍ରଥମ ଥର ଜଣେ ମାନେ ମତେ ଭଲସେ ବଢିଆ ବୁଝେଇଲେ ବା ଜାଣିଲି ବି ମୁଁ କିଛି ଭଲ ଲାଗିଲା, ହୁଁ ହୁଁ ହୁଁ।
ତ ଏଇ ରଜ ପର୍ବରେ କଣ ହେଇଥାଏ ନା ଅ ବି-ବି-ଟିଭି ଗୁଡାକରେ ବହୁତ ପ୍ରକାର କମ୍ପିଟିସନ ମଧ୍ୟ ହେଇ ଥାଏ, ଆମର ଏଇଠି ମଧ୍ୟ ହଉଚି। ଆମର ପାର୍କଗୁଡାକ ଅଛି, ପାର୍କଗୁଡା କରେ ସବୁ ଦୋଳି ବନ୍ଧା ହେଇଥାଏ, ଦୋଳିଗୁଡାକ ଭଲ ଭାବରେ ସଜା ହେଇଥାଏ ଆଉ ସମସ୍ତେ ଆମେମାନେ ଯାଇ ଥାଉ। ସେଠି ଝୋଟି ପ୍ରତିଯୋଗିତା ହେଇଥାଏ, ଚିତ୍ରାଙ୍କନ ପ୍ରତି ତିଯୋଗିତା ହେଇଥାଏ, ନାଚ ପ୍ରତିଯୋଗିତା, ଗୀତ ପ୍ରତିଯୋଗିତା କି ଅଭିନୟ ପ୍ରତିଯୋଗିତା, ହଁ ସବୁ ପ୍ରକାର ପ୍ରତିଯୋଗିତା ମଧ୍ୟ ହେଇଥାଏ ଆ ସମସ୍ତେ ମିଶିଥାନ୍ତି। ବଡମାନେ, ସାନମାନେ ସମସ୍ତେ ମିଶିଥାନ୍ତି।
ହୁଁ ହୁଁ। ଯାହା ହଉ ଗୋଟେ ଆମ ଆମ ଦେଶ ମାନେ ଓଡିଶାରେ ଏଇ ଗୋଟେ ବଢିଆ ପର୍ବଟେ ରହିଚି, ଯାହା ହଉ ମାନେ ବାଛ ବି ଚାର, ରାଗ, ଋଷା କିଛି ରୁହେନି, ସମସ୍ତଙ୍କୁ ଗୋଟେ ନାରୀ ପ୍ରତି ଗୋଟେ ସମ୍ମାନ ଦେଇ ଗୋଟେ ମାନେ ବ ଗୋଟେ ବହୁତ ଭଲ ଜିନିଷ ଷଟେ ରହିଛି ଆମର ସଂସ୍କୃତି। ଆ ଯାକ କି ଅନ୍ୟ କୌଣସି ଦେଶରେ ବା ନାହିଁ। ବହୁତ ଭଲ କଥାଟେ, ଶ ନାରୀ ପ୍ରତି ତ ସମ୍ମାନ ସବୁବେଳେ ରହିବା ନିହାତି ଦରକାର। ଆଉ ଏଇ ଜିନିଷଟା ଭଲ ଲାଗିଲା, ଭଲ ଜିନିଷଟା ଅଛି। ଆଗକୁ ଏଇ ଜିନିଷ ସଂସ୍କୃତି ଆମର ବଜାଇ ରହିଲେ ବହୁତ ଭଲ ରହିବ ଆଉ କଣ। ହୁଁ, ହୁଁ।
ଆମର ଏଇଠି କଣ ନା, ରଜ କୁଇନ ମଧ୍ୟ ହେଇଥାଏ। ରଜ କୁଇନ ହୁଏ, ସେଠୁ ସବୁ ଝିଅ ମାନେ ସମ ସ୍ତେ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି, ସେମାନଙ୍କ ଭିତୁରୁ ଜଣେ ରଜ କୁଇନ୍ ହେଇଯାଏ ହୁଏ, ତାକୁ ପ୍ରାଇଜ୍ ମିଳେ ପୁରସ୍କାର ଦିଆଯାଏ।
ସବୁ ସବୁ ମାନେ କଣ, ବା କଣ କମ୍ପିଟି କଣ ହଁ, କମ୍ପିଟିସନ ହୁଏ ଟିସନ ହୁଏ, ପ୍ରତି ସରି ହଁ ପ୍ରତିଯୋଗିତା ହୋଇଥାଏ। ଯିଏ ସବୁ ଥିରେ ମାନେ ଜିତୁଥିବ, ସିଏ ରଜ କୁଇନ୍ ହବ ଆଉ। କଣ ନା ଏମତି କିଛି, ହୁଁ-ହୁଁ-ହୁଁ।
ତାପରେ ଆମର ସବୁ ମାନେ ପ୍ରତିଯୋଗିତା ହେଇଥାଏ, ମିଶିକି ସବୁ ଆମେମାନେ ଖାଇଥାଉ ଗୋଟେ ଜାଗାରେ। ଆଉ ସେଠି ସବୁ ଜଜ୍ ମାନେ ମଧ୍ୟ ଆସଥାନ୍ତି। ଆମ ସହିତ ଏ କମ୍ପିଟେସନ ହୁଏ, ପ୍ରତିଯୋଗିତା ହୁଏ, ସେତବଳେ ଆମେ ସେମାନଙ୍କୁ ମଧ୍ୟ ଆଣିକି, ହି ନାଚ, ହି ଗୀତ ତ ସବୁ କରିଥାଉ ସବୁ ମିଶିକି ସେମାନଙ୍କ ସହିତ ମଧ୍ୟ ଶେଷରେ। ସେମାନେ ବି ବହୁତ ଭ ମାନେ ଖୁସି ହୁଅନ୍ତି, ଆମ ସହିତ ନାଚ
ହଁ, ଶୋଇଛି ଆଉ। ଓହୋ। ଆଚ୍ଛା, ଜଜେସ୍ ମାନେ ନେ କଣ ପୁଅପିଲା ରୁହନ୍ତିନି ମାନେ ବୁ
ପୁଅମାନେ ବି ରୁହନ୍ତି, ଝିଅ ପୁଅମାନେ ବି ରୁହନ୍ତି, ଝିଅମାନେ ବି ରୁହନ୍ତି ଆଉ। ହୁଁ। ତାପରେ ହୁଁ ସେଇଟାତ ଭାଇଚାରାର ବାତ ଦେଇଥାଏ ଆମ ରଜ ପର୍ବଟା ଆଉ ହୁଁ ହୁଁ ଓଡିଶାରେହିଁ ବହୁତ୍ ହେଇଥାଏ।
ହଁ ମାନେ ଏଇ ଦିନରେ ଯେମ୍ତି ଆ କଣ ଝିଅ ମାନଙ୍କ ଭିତରେ ରାଗ ରୁଷା ଏଇ ସ
ନାଇଁ ଯଦି କିଏ କାହାକୁ ରାଗିକି ମଧ୍ୟ ଥାଏନା ତଏଇ ରଜ ଆସି ଆସିଲା ମାନେ ସବୁ ସମସ୍ତଙ୍କ ସହିତ ମିଶନ୍ତି ସେଇ ରଜ ଦୋଳିରେ ଖି ମିଖି ଖେଳିଲା ବେଳକୁତ ସମସ୍ତେ ମିଶିଯାଆନ୍ତି ଆଉ କାହା ପ୍ରତି ରାଗରୁଷା କିଛି ନଥାଏ ଆଉ।
ହୁଁ ହୁଁ ବହୁତ୍ ବଢିଆ କଥାଟେ ଆଉ କଣ
ହୁଁ ଆପଣ ମଧ୍ୟ ଆସନ୍ତୁ। ହଁ ଆପଣଙ୍କ ଫ୍ୟାମ୍ ପରିବାର ପ୍ର ପରିବାରକୁ ନେଇକି ଆସନ୍ତୁ ଆର ବର୍ଷ ଚ ଆସନ୍ତୁ ତାଙ୍କୁ ସମସ୍ତଙ୍କୁ ନେଇକି ଆମେ ସବୁ ମିଶିକି ହୁଁଉ ମିଶିକି ପାଳନ କରିବା ରଜ ପର୍ବ ଆଉ।
ଉଁ ନିହାତି ନିହାତି ଆଉ ମୁଁ ନିହାତି ଭାବେ ଚେଷ୍ଟା କରିବି ଆ ଗତ ମାନେ ଆଗୁକୁ ଆସୁଥିବା ବର୍ଷରେ ଆଉ ଯେମତି ଆଉ ଟିକେ ଭଲରେ ଆମେ ଯେମତି ପାଳନ କରିପାରିବା ମୁଁ ମଧ୍ୟ ମୋପରିବାର ସହ ପହଞ୍ଚିବାକୁ ଚେଷ୍ଟା କରିବି ଆଉ।
ହୁଁ ହଉ ସାର୍ ଠିକ୍ ଅଛି ଆଉ ଆସିବେ ଆପଣ ହଉ ସାର୍ ରଖିଲି ନମସ୍କାର୍।
ଆନ ନମସ୍କାର୍।